ହାଲୋ।
ହଁ ଦିଦି। ଆ ଦିଦି ମୋ କଥା ଆପଣଙ୍କୁ ଶୁଭା ଯାଉଚି? ହାଲୋ।
ହଁ ଭାଇ
ହଁ ଆଜ୍ଞା ନେଟୱାର୍କ ପାଉନି ଆପଣ ହଁ ନମସ୍କାର ନମସ୍କାର। ଆପଣ ମୋ କଥା ଶୁବା ଯାଉଛି। ଶୁଭ ଯାଉଚି ତ ମୋ କଥା। ହାଲୋ। ହାଲୋ। ଆପଣ ନେଟୱାର୍କ ଟିକେ ମଝିରେ ମଝିରେ ଅପ ଡାଉନ ହଉଚି ତ।
ହାଲୋ।
ହଁ ଏବେ ଶୁଦ୍ଭା ଜାଉଚି ତ। ହାଲୋ ମୋ କଥା ଶୁଦ୍ଭା ଯାଉଜି। ହଁ ଆପଣ ଏବେ କଣ କରୁଚନ୍ତି କଣ କରୁଚନ୍ତି? ହାଲୋ।
ଭାଇ
ଆ ନେଟୱାର୍କ ପାଉନି ଭଏସ୍ କଟିଯାଉଛି। ଆପଣ କଥା ଟା କଟି ଯାଉଚି। ମୋର ଭ ଭଏସେ ଠିକ୍ ଅଛି ଆପଣ ପୋ ଭ ମୁଁ ବଉ ବାହାରେ ଅଛି।
ଏଠି ବର୍ଷା ଜୋର ରେ ହଉଚି ତ ସେଥିପାଇଁ ବୋଧେ ଆ ନେଟ୍ ପାଉନଥିବ ଏବେ ଶୁଭ ଗଲା ଭାଇ।
ଏବେ ଆଜ୍ଞା ଆଜ୍ଞା ବଢ଼ିଆ ଦ୍ଭାବରେ ଶୁଦ୍ଭା ଗଲା। ଆପଣଙ୍କୁ ଶୁଭା ଯାଉଚି ତ।
ହଁ, ଭାଇ ଶୁଭା ଯାଉଛି।
ହଁ, ଆପଣ କଣ ଖାଇଥିଲେ?
କଣ ଖାଇବା, ଆମେ ସୋଲା ଖାଇଥିଲି ପାଣିରେ ଭିଜା ସୋଲା। ଖାଇଥିଲୁ। ଆଉ କିଛି ଖାଇ ନାହିଁ। ଆପଣ
ମୁଁ ଏବେ ବର୍ଷାରେ ଯାଇ ଯାଇକି ବାହାରୁ ଖାଇବା ଖାଦ୍ୟ ଆଣିକି ଆସିଲି ଆଉ।
ଆପଣ ସେଠି ବର୍ଷା ହଉଛି।
ବର୍ଷା ମାନେ ବର୍ଷା ଦିନସାରା ହଉଛି, ସନ୍ଧ୍ୟାରେ ବି ହଉଛି, ଛାଡୁନି ବର୍ଷା।
ଆଉ ଲଘୁଚାପ ହେଇଛି ତ ସେ ସେ ଯାଏ ବର୍ଷା ହଉଛି, ଏଠି ଦୁଇ ଘଣ୍ଟା ବର୍ଷା ନଥିଲା। କମି ଯାଇଥିଲା। ଏବେ କିନ୍ତୁ ବର୍ଷା ହଉଛି ଏଇ ସଞ୍ଜ ବେଳ ଠୁ।
କୋଉ ମାନେ ଆମର ଏଠି ଗୋଟେ ପିଲାର ପଇ ଆମର ଏଠି ଗୋଟେ ପିଲାର ପଇସା ଆସିଛି ତ, ସିଏ ଭାରି ଖୁସି ହେଉଛି, ଆଠଶହ କେତେ ଟଙ୍କା ଆସିଛି ତ
ଓହୋ ଯା ହଉ ଭଗବାନ ଅ-ଅନେ ଚନ୍ତି। ଜଗା ଅନେଇଛନ୍ତି।
ହଁ, ସିଏ ଖାଲି ପାଗଲା ଭଳିଆ ହଉଛି। ହେ ଏତେ ଖୁସି ସିଏ, ଏତେ ଏତେ ଖୁସି। ମୁଁ ଆଜି
ଯାହା ହଉ, ଭଗବାନ ସମସ୍ତଙ୍କୁ ଏମିତି ଖୁସିରେ ରଖନ୍ତୁ ସବୁବେଳେ ଖୁସିରେ ସମସ୍ତେ ରହିଲେ ଆମକୁ ଭଲ ଲାଗିବ।
ଆଜ୍ଞା। ଆଜ୍ଞା। ସେ ସେ ତା ଖୁସି କହିଲେ ନ ସରେ, ଏତେ ଖୁସି ଯେ ସେ ଆଉ ନା ହସି ପାରୁଛି ନା କାନ୍ଦି ପାରୁଛି। ଖାଲି ମୋବାଇଲି ଦେଖି ଖାଲି ଡେଉଁଛି।
ଯା ହଉ ଏମିତି ଖୁସିରେ ରହିବା କଥା। ସମସ୍ତେ ଖୁସିରେ ରହିଲେ ନିଜକୁ ଗୋଟେ ଖୁସି ଲାଗିବ।
ଆଜ୍ଞା।
କଣ ଭାଇ, ଆପଣ କଣ ଖାଇଥିଲେ?
ମୁଁ ବାହାରକୁ ଯାଇ ବର୍ଷାରେ ଓଦା ହେଇକି ଟିକେ କଣ କରିବି। ଯେହେତୁ ମୋ ଦେହ ଭଲ ନହିଁ। ଖାଇବାକୁ ତ କିଛି ନାହିଁ, ବାହାରକୁ ଯିବାକୁ ପଡିବ ଖାଇବାକୁ ଆଣିବାକୁ।
ଆପଣଙ୍କ ଦେହ ଭଲ ନାହିଁ?
ନାଇଁ, ମୋ ଦେହ ଜ୍ବର ଟିକେ ରହିଛି ତ ସେଥିପାଇଁ।
ଜରରେ ଆପଣ କଣ ଯିବେ ବାହାରକୁ ଆଣିବା ପାଇଁ ଯେ।
ଆଉ କେହି ନାହାନ୍ତି ଯିବା ପାଇଁ, ଏକୁଟିଆ ଗଲି ଆଣିକି ଆସିଲି।
ହଁ ହଁ ଭାଇ।
ଆଉ ମୁଁ ଲଙ୍କା ଚପ୍ ଟିକେ ନେଇ ଆସିଲି। ଆଉ ବରା ଟିକେ ନେଇକି ଆସିଥିଲି।
ଆଚ୍ଛା ଭଲ କଥା ଏମ୍ ତି ସବୁବେଳେ। ଓ ଲ ଲଙ୍କା ଚପ ବରା ଆଣିକି ଖାଉଛନ୍ତି ସଞ୍ଜ ବେଲେ ଖାଇଥିଲେ। ଆ-ଆଉ ରାତ୍ରି ଭୋଜନ ରାତ୍ରି ଭୋଜନ କଣ କରିବେ ଆପଣ?
କୁକୁଡ଼ା ବିରିୟାନି ଟିକେ ନେଇ ଆସିଛି ଆଉ।
ଆଚ୍ଛା। ବିରିୟାନୀ ଆଣିଛନ୍ତି ଆମର ଅ ଓ ମାଂସାରୀ ବିରି-ବିରିୟାନୀ ତ?
ଆଜ୍ଞା କୁକୁଡ଼ାର।
ଆଉ କୁକୁଡାର ବିରିୟାନୀ ଆଣିଚନ୍ତି ମାନେ ଆଣି ସାରି ଆଣିଛନ୍ତି ନା ଆଣିବେ ଆପଣ?
ଆଜ୍ଞା।
ଆଣି ସାରିଛନ୍ତି ନା ଆଣିବେ ବିରିୟାନୀ?
ନେଇଆସିଛି କାଇଁ ଓଦା ହେଇକି ଗଲି ମୁଁ ଖାଇକି ହେଲା ବରା ମ
ମୁଁ ରାତ୍ରିରେ ରାତ୍ରିରେ ଆପଣ କୁକୁଡା ବିରିୟାନୀ ଖାଇ
ଆଜ୍ଞା ମେଡିସି ଔଷଧ ବି ନେଇ ଆସିଛି ଟିକେ।
ଔଷଧ ଆଣିଛନ୍ତି କଣ କୋଉ ଔଷଧ ଆଣିଛନ୍ତି?
ପାରାସିଟାମଲ୍ ଆଣିଛି ଆଉ ଆଣ୍ଟିବାୟୋଟିକ୍ ଆଣିଛି।
ଓହୋ ଆଚ୍ଛା ପାରାସିଟାମଲ୍ ଆଣ୍ଟିବାୟୋଟିକ୍ ଯାହା ହଉ। ଆପଣ ମେଡିସିନ୍ ଖାଦ୍ୟ ଖାଇ ମେଡିସିନ୍ ଖାଇକି ରେଷ୍ଟ ନିଅନ୍ତୁ। ଦେହ ଭଲ କରନ୍ତୁ ଭଗବାନ ଜଗା ପ୍ରଭୁ ସମସ୍ତଙ୍କୁ ଭଲରେ ରଖନ୍ତୁ ଖୁସିରେ ରୁହନ୍ତୁ ସମସ୍ତେ
ଆପଣ ଆପଣଙ୍କ ଘର କଣ ଯାଜପୁରଟି ନା କଉଠି?
ନାଇଁ ଆମ ଘର ଯାଜପୁର ନୁହଁ ଆମ ଘର ଏଇ ଆଉ ମୁଁ ପୁ ଭୁବନେଶ୍ଵରରେ ହିଁ ରହୁଛି ଆମର ନୟାପଲ୍ଲୀରେ ରହୁଛି।
ଆପଣ ଘରେ ନୟାପଲ୍ଲୀ ନା ପ୍ରପର୍ ଘର ଆଉ।
ଆଜ୍ଞା ନୟାପଲ୍ଲୀ ହଁ ନୟା ନୟାପଲ୍ଲୀ ଆଇଆଇସି ଭିଲେଜ ଆପଣମୁଁ କଣ କହିଲି ଭଡାରେ ରହୁଛି ମୁଁ ଆମ ଘର ପରା ନିଜ ଘର।
ଆଜ୍ଞା ଆଜ୍ଞା। ଆପଣ ଏ
ଆମେ ଭଡାରେ ରହୁନୁ ନିଜ ଘରରେ ହିଁ ରହିବା କଥା। ଘରେ ବାବା ବାବା ମା ମୁଁ ଆଉ କେହି ନାହାନ୍ତି ଆମର।
ଆଉ ଆପଣଙ୍କୁଗ ପୂର୍ବରୁ ଜଉ କଲଯାଏ ଆପଣ କହୁଥିଲେ ଭଉଣୀ ବି ଅଛନ୍ତି ଆପଣଙ୍କ କିଏ।
ପୂର୍ବ କଲରେ କଣ ମୁଁ ଥିଲିକି ନମ୍ବରରେ ଅଲଗା ନମ୍ବରରେ ହେଇପାରିଥାଏ ମୁଁ କାଇଁ
ଓହ ତାହେଲେ ଅଲଗା କିଏ ହେଇଥିବ ତାହେଲେ।
ହଁ।
ଆଉ କଣ କରିବେ କୁହନ୍ତୁ କେମିତି କଣ ଖୁସିରେ ରହୁଛନ୍ତି କି ନାହିଁ? ଦେହ ତ ଭଲ ନାଇଁ ଆପଣଙ୍କର କଣ ରାତିର ଭୋଜନ ତ ଆପଣ ଆଣିଛନ୍ତି। ଆଉ କଣ କେମିତି କଣ କରିବେ?
କଣ କରିବି ଆଉ ହେଲା
ଆପଣ କଣ ରୋଷେଇ ବନଉଛନ୍ତି ନା ଆପଣ ଘର ସହିତ କିଏ ରହୁଛନ୍ତି।
ମୁଁ ଏଠି ଏକୁଟିଆ ରହୁଛି ଆଉ ମୋ ସାଙ୍ଗ ଗୋଟେ ଆଜି ଆସିଛି ସାଙ୍ଗ ଗୋଟେ ଆସିଛି।
ଆପଣ କୋଉ ଏରିଆର ଲୁକ?
ଆଜ୍ଞା ମ ଆମ ପୁରୀ।
ଓ ଆପଣ ପୁରୀ ବାସିନ୍ଦା ପୁରୀର କୋଉ ଜାଗାରେ ଆପଣଙ୍କ ଘର?
ଆ ଆମର ବାଲିଘାଟ।
ଆଚ୍ଛା ଯାହା ହଉ ଭଲ କଥା ଜଗନ୍ନାଥ ପାଖରେ ଆପଣ ରହୁଛନ୍ତି। ଆପଣ ସବୁବେଳେ ଯେତେବେଳେ ଇଛା ହଉଥିବ, ଜଗନ୍ନାଥଙ୍କ ଦର୍ଶନ କରୁଥିବେ?
ମୋ ସାଙ୍ଗ ଗୋଟେ ବସ୍ ଆଇ ସିଏଜି କାଲି କାଲିଠାରୁ ଆସିବ ଭାରି ବୋହାଗାଲିଆ, ଖାଲି ମୋତେ ମା ମାରୁଚି ମୋତେ।
ଓଃ, ଆପଣଙ୍କ ସାଙ୍ଗ ତାଲେ ମହାଦୁଷ୍ଟାମି? କଣ ସେ ଆପଣଙ୍କ ସାଙ୍ଗ କଣ କେତେ ବୟସରେ ଆ-ପ-ଆ-ପ ଆପଣଙ୍କର ସାଙ୍ଗ କି? ସେ ଛୋଟ ପିଲାଟେ ହେଇଥିବ ବୋଧେ?
ସେ ବୟସରେ ବଡ କିନ୍ତୁ ବୁଦ୍ଧିରେ ଛୋଟ।
ଓହୋ ଆଛା, ଏମିତି କଥା କି? ବୟସରେ ବ, ଓହୋ ଆଛା।
ମୋରି ବୟସ ହେବ କିନ୍ତୁ ବୁଦ୍ଧି ଏ ଏପର୍ଯ୍ୟନ୍ତ ହେଇନି, ପିଲାଳିଆମି ଗୁଣ ଯାଇନି ଆଉ।
ହଁ, ତାଙ୍କ୍ ତାଙ୍କ ବାପା ମା ଅଧିକ ତାଙ୍କୁ ଗେଲ୍ଲା ଦେଇ ଦେଇଚନ୍ତି ବୋଧେ, ସେଥିପାଇଁ ସିଏ ହଁ ମାରୁଛନ୍ତି ଆପଣଙ୍କୁ ଆଉ।
ଭଲ ପିଲାଟେ।
ଆଉ ଭଲ ପିଲା ଟେ କିନ୍ତୁ ବଦମାସୀ ଟିକେ ଛୁଆ ନୀତି ଯାଇନାହି ଆଉ।
ଆଜ୍ଞା ଆଜ୍ଞା ଆଜ୍ଞା।
ହଉ ଆପଣ ତ ଅଛନ୍ତି, ତାଙ୍କୁ ବୁଝେଇଦେବେ ଆଉ। ଛୁଆନୀତି ଯିବ, ଏବେ
ମତେ ଏବେ ଶିଖଉଚନ୍ତି, ଏଇ କଥା କହୁନାହାନ୍ତି ସେ କଥା କହୁନାହାନ୍ତି।
ଓହୋ ଆଛା, ଏମିତି କଥା କି ତାହାଲେ ତ ସେ ଛୋଟ ପିଲା ନୁହଁ, ସେ ବହୁତ ବଡ ପିଲା।
ନା ନା, ସେ ଯ କଥା କହୁଛନ୍ତି, ଛୋଟ ପିଲାଙ୍କ କଥାବାର୍ତ୍ତା କହୁଛନ୍ତି। ହି ହି
ଓହୋ କଥା ବାର୍ତ୍ତା ତାଙ୍କର ଛୋଟ ପିଲା ମତେ କିନ୍ତୁ ସିଏ ଅ ଜ୍ଞାନ ଖାଲି ଦଉଛନ୍ତି ଆଉ।
ମତେ ଯଉରା ଶିଖଉଚନ୍ତି ସିଏ, ବହୁତ୍ ଛୋଟ ପିଲାଙ୍କର ବୁଦ୍ଧି ଶିଖଉଚନ୍ତି।
ଯା ହଉ, ସିଏ ଆପଣଙ୍କୁ କିଛି ବୁଦ୍ଧିଶୁଦ୍ଧି ଦେଖଉ ଶିଖଉଛନ୍ତି କିଛି କଥା କହିବାକୁ କୁ କହିଦଉଛନ୍ତି, କେମିତି କଥା କରିବ, କେମିତି କଣ କରିବ? ଭଲରେ ଖୁସିରେ ରହିବା ପାଇଁ ଏମିତି କହୁଛନ୍ତି। ଆଉ ସେମିତି ତାଙ୍କ କଥାରେ କଥା ହେଇକି କଥା କୁହନ୍ତୁ।
ଆଜ୍ଞା ଆଜ୍ଞା। ଆପଣଙ୍କ ଦେହ ଭଲ ଅଛି?
ହଁ ମୋ ଦେହ ଜଗନ୍ନାଥ କୃପାରୁ ମୋ ଦେହ ଭଲ ଅଛି। ଆ
ହଁ।
ହୁଁ, ଏମିତି ଶୁଣ୍, ସମସ୍ତେ ଭଲରେ ରହିଲେ ହିଁ ଭଲ। ଆଉ ଆପଣ ମେଡ୍ ଔଷଧ ଖାଇକି ରେଷ୍ଟ ନିଅନ୍ତୁ, ଯେମିତି ଦେହ ଭଲ ରହିବ। ଆପଣ ବାପା ମା କୋଉଠି ଅଛନ୍ତି, ସେଇ ପୁରୀରେ ଅଛନ୍ତି ନା କୋଉଠି ରହୁଛନ୍ତି?
ଆଜ୍ଞା?
ଆପଣଙ୍କ ବାପା ମା କୋଉଠି ରହୁଛନ୍ତି, ସେ ପୁରୀରେ ଅଛନ୍ତି ନା କୋଉଠି ରହୁଛନ୍ତି? ଆପଣଙ୍କର ବାପା ମା କୋଉଠି ରହୁଛନ୍ତି? ସେଇ ଆପଣଙ୍କ ସହିତ ରହୁ-
ନା ଗାଁରେ ରହୁଚନ୍ତି।
ତାହେଲେ ଆପଣ ଗାଁ ଟା କୋଉଠିକି, ଆପଣ ଗାଁ ପୁରୀ କହିଲେ ପରା?
ନା, ନାଇଁ, ପୁ ପୁରୀରେ ମୁଁ ବାସ କରୁଚି କିନ୍ତୁ ଏବେ ଏବେ ପ୍ରକୃତ ବାସ କରୁଛି ପୁରୀରେ। କିନ୍ତୁ ମୋ ଗାଁ ଟା ହୋଉଚି
ଓ ନିଜ ପ୍ରକୃତ ଗାଁ ରହୁଛି କୋଉ ଅଲଗା ଜାଗାର କୋଉ ଜାଗାରେ ରହୁଚେ?
ଆପଣ କୁଞ୍ଜ ମଠ ଜାଣିଛନ୍ତି କୁଞ୍ଜ ମଠ?
ଆଜ୍ଞା।
କୁଞ୍ଜ ମଠ ଜାଣିଛନ୍ତି?
କୁଞ୍ଜ ମହର ନାଇଁ କୋଉଠି?
ଆପଣ କୋଣ କୋଣାର୍କ ଜାଣିଛ ପୁରୀ ଜିଲ୍ଲା ମାଛ
ପୁରୀ ଜିଲ୍ଲାରେ ଯାଏ କିନ୍ତୁ ଆପଣ ସେଇ ପୁରୀରେ ରହୁନାହାନ୍ତି ଅଲଗା ଜାଗାରେ ରହୁଛନ୍ତି।
ଆଜ୍ଞା।
ଓହୋ ଆଚ୍ଛା ଭଲ କଥା। ଆପଣ ତାହେଲେ ଏକା ରହୁଛନ୍ତି ବୋଧେ କଣ ଅଁ ମାନେ ସାଙ୍ଗ ପିଲା ସହିତ ରହୁଛନ୍ତି। ଗୋଟେ ରୁମରେ ଯେମତି ସାଙ୍ଗ ପିଲା ମିଶିକି ରୁହନ୍ତି ସେମତି ରହୁଛନ୍ତି? ହଁ ହଁ ଯା ହଉ। କଥା ହେଇକି ଖୁସି ଲାଗିଲା ଭଲରେ ରୁହ ନ୍ତୁ ସୁଖରେ ରୁହନ୍ତୁ, ବାପା ମାଆ କୁ ଟିକେ ମନେ ରଖ ଖିଥାନ୍ତୁ ବାପାଙ୍କ ସହିତ ପାଖକୁ ଯାଆନ୍ତୁ ବି।
ଆଜ୍ଞା।
ହଁ ହଉ ଆଜ୍ଞା ଆମେ ଏବେ ରହିଲୁ ଜଗନ୍ନାଥ କୃ ପାରୁ ଦେହ ଭଲ ହେଇଯାଉ। ଆପଣ ଅଁ ଔଷଧ ଖାଇକି ରେଷ୍ଟ କରନ୍ତୁ ଆମେ ପରେ କେତେବେଳେ କଥା ହବା। ଜୟ ଜଗନ୍ନାଥ।